ଅ କୁହ?
କଣ କରୁଚ?
କଣ କରିବି। ଏଇଟିକେ ଶୋଇଛି ଆଉ କଣ କରିବି।
ଓହୋ ଆଉ ଖାଇସାରିଲଣି?
ହଁ ଖାଇବା ସରିଲାଣି। ତମର ଖାଇବା ସରିଲାଣି ନା।
ହଁ ହଁ ଏଇ ଦଶ ମିନିଟ୍ ହେଲା ମୁଁ ଖାଇକି ଉଠିଲି ବା।
ଆଚ୍ଛା ମୁଁ ବି ଏ ଖାଇକି ଉଠଲି ଆଉ।
ଆଛା ଏଇତ ରଜ ଗଲା। ପୋଡ଼ ପିଠା ହେଇଥିଲା ନା ଘରେ?
ହଁ ପୋଡପିଠା ହେଇଥିଲା।
ହଁ
ହୁଁ
ତାର କେମିତି କଣ ତିଆରି ହୁଏ ଟିକେ କହିଲ?
ପୋଡ଼ ପିଠା ତ ସେମିତି କହିବାକୁ ଗଲେ ମୁଁ କେବେ ବନେଇନି। ବାକି ପିଠା ଉପରେ ଜାଣିଛି କିଛି କିଛି ନଲେଜ ଅଛି। କିନ୍ତୁ ପୋଡ଼ପିଠା ଘରେ ବନେଇଦେଲେ ମୁଁ ବାସ ଆସିଲେ ଖାଇଦେବି।
ଓହୋ ସେଇଆ କି ମା କରନ୍ତି ଘରେ ସେଇଟା ଦେଖ ନାଇ କି ଯାହା ଯେମିତି ଅଛି ଜ୍ଞାନ
ହଁ ବାକି ପିଠା ହଁ କେମତି କଣ ହୁଏ ଜଣା ଅଛି। ଓ ପୋଡ ପିଠା ଟା ବନେଇଲା ବେଳେ
ମୁଁ କହିଲି ଆମ ଓଡିଆରେ ବିଭିନ୍ନ ପ୍ରକାରର ପିଠା ମିଠା ଅଛି ନା ଯୋଉଟା କି ବାକି ଯେମିତି ବଙ୍ଗାଳି। କି ତାମିଲ ସେମାନଙ୍କର କିଛି ଏତେଟା ନଥାଏ ନାଇଁକି? ସେମାନଙ୍କର ମିଠାରିକା ଯାହା ଥାଏ। କିନ୍ତୁ ଆମର ଓଡିଆରେ ବିଭିନ୍ନ ପ୍ରକାର ଛେନକା
ହଁ ଆମର ତ ଯେକୌଣସି ଗୋଟେ ପର୍ବ ହେଲେ ଆଗେ ପିଠାଟା ଆଗ।
ପରମ୍ପରା ଆମର ସବୁଠୁ ପ୍ରସିଦ୍ଧ କହିବାକୁ ଗଲେ।
ହଁ।
ଏବେ ତ ଏଇ ମାନେ ପର୍ବ ପର୍ବାଣୀ ହୋଉ କି ପିଠାପଣା ହଉ ଏଇଥିପାଇଁ ହିଁ ଆମେ ବାହାରେ ପରିଚିତ ହଉଛନ୍ତି।
ହଁ ଆମର ଯାହା ବି ଯେକୌଣସି ପର୍ବ ହଉ ଆଜ୍ଞା ଆମର ମଣ୍ଡା ପିଠାଟି ଆଗ।
ହୁଁ ଛେନା ମଣ୍ଡା ହଉ।
ହଉ ମଣ୍ଡା ପି ଠା ଆଗ ହ ମଣ୍ଡା ତ କେତେ ପ୍ରକାର ଅଛି।
ହଁ ତାର ସୁଆଦ ଗୋଟେ ଅଲଗା।
ହଁ।
ମୁଁ ତ ଥରେ ଖାଇଲେ ମତେ ବାରମ୍ବାର ଖାଇବାକୁ ଇଛା ହୁଏ। ମୋ ମା କୁ ମୁଁ କୁହେ ତୁ ସବୁବେଳେ କରୁନୁ।
ଆମର ତ ଯେକୌଣସି ପୂଜା ଦିନ ଆମର ହୁଏ ନା। ତ ମଣ୍ଡା ପିଠା କଲା ବେଳେ, ମୁଁ ଜଗିିକି ବସିଥିବି।
ମୁଁ ବି ସେଇଆ। ତାପରେ, ମତେ ମୋ ମା ବି ଆଗେ ଦବ, ଠାକୁରଙ୍କ ପାଇଁ ରଖିଦେଇକି ମୋର ଦେଖି ଦେଖିକି ଆଗ୍ରହ ସେ ମତେ ଆଗେ ଦବ, ଆଉ ସିଏ ଯାହା ହେଲେ ବି ମା'' ମାନେ ନା ଛୁଆ ମାନେ ଛୁଆଙ୍କ ଇଛା, ପ୍ରଥମ ଦାୟିତ୍ଵ।
ଆଁ।
ହି ହି! ଯାହାବି ମା ମା ପାଖରେ ଯାହା ବି ଅଳି କରିବ, ସେ ନିଶ୍ଚିତ ସେଟା ଚେଷ୍ଟା କରିବେ ପୂରଣ କରିବାକୁ। ଛୋଟ ହଉ, କି ବଡ ହଉ।
ମୁ କୋଉ ତମ କୁ କରି ଆସେ, ନା ଖାଲି ଖାଅ?
ହଁ ମତେ ବି ହଁ ବେଳେ ବେଳେ ଏଇଥର ଆରିସା ପିଠା କରିଥିଲି।
କେମିତି କରିଥିଲ?
ଆରିସା ପିଠା କୁ ପ୍ରଥମେ, ତାର ଖଳି ପ୍ରସ୍ତୁତ କଲେ ସେଇ ପାଗ ଟା, ଯୋଉ ଚନ୍ତୁଳି ଯୋଉ ନୁହେଁ। ଏମତି ଖଳି ସେଇଟା ହଉଛି ପ୍ରଥମେ ହଉଛି ମୁଖ୍ୟ, ସେଇଟା ଯଦି ଖରାପ ହେଇଗଲା ତାପରେ ପିଠ ସେଟା ବି ଖରାପ ଜାଣିବ ହେଇଗଲା।
ସେଇଟା ତ ମେନ୍, ମାନେ ତାକୁ ଠିକ ରେ କଲେ
ଆରିଶାପିଠା ସେଇଟା, ହୁଁ! ତାର ବହୁତ ମାନେ କଷ୍ଟ, ତାପରେ ପୁରା ସହଜ ତାପରେ ଆରାମସେ ତାକୁ ଏମିତି ଛୋଟ-ଛୋଟ ଗୁଳା କରିକି, ତାକୁ ଚାପି-ଚାପି-ଚାପି- ଚାପି, ହୁଁ ଚା ଚାପି ବି ଧୀରେ-ଧୀରେ-ଧୀରେ-ଧୀରେ କରିବ
ଆରାମସେ ପିଠା ଟା କରି ହବ।
ତାପରେ ତେଲ ପୁ ହେଇଯିବ ହାଏ ହାଏରେ ତାପରେ ଯାଇକି ପ ପକେଇବ ପୁରା ସେ ପୁରା କଟ-କଟ-କଟ-କଟ ଲାଗିବ ବହୁତ, ସୁଆଦ ସିଏ। ଆମର ଏଇଥର ହେଇଥିଲା ଗୁଡ ଆରିସା ଆଉ ଚିନି, ଚିନି ଆରିସା। ଷା ମଧ୍ୟ, ଦିଆଡୁ ହେଇଥିଲା ରଜ ପାଇଁ।
ହଁ।
ଆଉ ରଜ ଦି ନ ହିଁ ହେଇଥିଲା, ପୋଡ ପିଠା ଆଉ ଚକୁଳି ପିଠା ଆଉ ହେଇଥିଲା ମୋ ପିଇସି ଘର ପାଇଁ ହୁଁ। ପିଇସି ଘର ମାନଙ୍କ ପାଇଁ ବି, ସୁଜି କାକେରା ସବୁ ହେଇଥିଲା, ସବୁ ପିଠା ଗୁଡା ମୋ ମା ନିଜେ କରନ୍ତି।
ଓ ଆମର ବି ମୁଁ
ପର୍ବପର୍ବାଣି ହଉ ମୋ ମା ପିଠା ତ ଆଗେ କରିବେ, ଯେକୌଣସି ପ୍ରକାର ପିଠା ହଉ ଦି, ତିନି ପ୍ରକାର ପିଠା ହେଇଥିବ।
ହଁ ଆମର କିଛି ହଉ ନ ହଉ, ମଣ୍ଡା ପିଠାଟି ଆଗ ହବ। ତା ସାଙ୍ଗରେ ଚକୁଳି, ସୁଜି କାକରା, କାଠି ପିଠା। ଆଉ ଯୋଉ କନ୍ତି ଆଉ ଗୋଟେ
ହବନି।
ନହେଲେ ତ ହବନି ଆଉ।
ମୋର ଅତି ପ୍ରିୟ।
ଆଉ କରନ୍ତି ଗୋଟେ ଛୁ କଣ ଛୁଞ୍ଚି ପତ
ଛୁଞ୍ଚି ପତ୍ ପତ୍ର ପିଠା, ହଁ ସିଏ ବି ତ ଭଲ, ଆଉ ଏଣ୍ଡୁରି କେତେ କଣ ପିଠା ଅଛି ଆମ ଓଡିଆରେ। ଆଉ ବାହାରେ, ଆମେ ଯେମିତି ଆମ ଗାଁ ରେ ବହୁତ ଲୋକ ଯାଇଛନ୍ତି ଚେନ୍ନାଇ ହେଲା ତାମିଲନାଡୁ ଯୋଉଠି, ତ ସେଇଠି ସେମାନେ ସବୁବେଳେ ଯାହାଲେ ଆମ ଓଡିଆ ମାନଙ୍କ ସହ ବି ମିଶୁଛନ୍ତି ତ ସେମାନେ ଯେତେବେଳେ ଜାଣନ୍ତି କି ଏମିତି ପିଠା ଏ ସିଏ ଅଛି ବୋଲି ଆମ ଓଡିଶାରେ ଏମିତି କରନ୍ତି ତ ସିଏ ବହୁତ ଆଗ୍ରହୀ ହୁଅନ୍ତି କି ଆଉ ତମେ ବି ଆଣିବ ନା ଯେତେବେଳେ ଯିବ ଆଉ ନେଇକି ଆସିବ। ଆମର ଓଡିଆର ଛେନା ପୋଡ ଯେମିତି ତ ତାଙ୍କର ସେଇଠି ସେଇଟା ନଥାଏ ମୋର ନିଜ ମାମୁଁ ସେ ଯେତେ ଯେବେ ବିି ଆସିବେ ଆମ ଗାଁକୁ ସେ ଛେନାପୋଡ ଧରିକି ଯିବେ ଏଠୁ ସେ ନାଇ ଯିବେ ନା ଏତେ ଅତି ପ୍ରିୟ ଆମର ଓଡିଆର ଯେ ଏତିକି ଖାଦ୍ୟ ସବୁ ହିଁ ଆମକୁ ଯେତିକି ଯାହା ଲାଗେ ବାହାରେ ସମସ୍ତଙ୍କୁ ବି ପସନ୍ଦ ଲାଗେ ସେଗୁଡା ହୁଁ ଭଳିଆ କଥା ଆଉ
ହୁଁ ଯେମିତି ଆମର ପିଠାପଣା ସେମ ଆମ ଓଡିଆଙ୍କର ଆଉ ଗୋଟେ ଜିନିଷ ପ୍ରସିଦ୍ଧ ପଖାଳ ଭାତ
ପଖାଳ ଭାତ ହଁ ନିହାତି ପଖାଳ ଦିବସ ତ ଏବେ ତ ପ୍ରାୟ ଉଁ ଆମ ଆମଠୁ ଶିଖିକି ପ୍ରାୟ ବାହାର ଦେଶର ବି ଲୋକମାନେ ପଖାଳ ଦିବସ ବନଉଛନ୍ତି
ହଁ କାହିଁକି ନା ଆମ ଓଡିଆ ମାନେ ବି ବାହାରେ ରହିଲେ ସେମାନେ କଲେ
ହଁ ସବୁ ଚାଲିଚଳନ ସବୁ ମିଶି ଗଲାଣି ଆସ୍ତେ ଆସ୍ତେ ଆଦାନ ପ୍ରଦାନ ହେଇଗଲାଣି ତ ସେଇଭଳିଆ କଥା ଆଉ
କୋରିଆରରେ ବି ତ ପଖାଳ ଦିବସ କରଛନ୍ତି
ନିହାତି ନିହାତି ହଁ ସାଉଥ କୋରିଆ ହେରିକା
ଉଁ ଉଁ।
ଆଉ କଣ ସେଇଟା ହଉଛି ମୋବାଇଲ ରେ ବେଶୀ ଆସେ କାରଣ ଆମ ଓଡିଆଟା ଓଡିଆର ଜିନିଷ ସଡା ଯେହେତୁ ବାହାରେ ଏବେ ଯେମିତି କୁହନ୍ତିନି ଚାଲୁଛି
ହଁ।
ତ ସେଗୁଡା ଆଗେ ହିଁ ଲୋକମାନେ ଭଲ ପାଆନ୍ତି ଯାହା ହଉ ଆମ ଓଡିଆ ଏତେ ଇଏ ହେଲାଣି ସେ ହେଲାଣି ଏମିତି
ହୁଁ
ଆଗରୁ ଆମେ ତାଙ୍କୁ ଅନୁକରଣ କରୁଥିଲେ ଏବେ ବି କରୁଚୁ କିନ୍ତୁ ସେମାନେ ଏବେ ଜାଣି ସାରିଲେଣି ଯେ ସେମାନେ ବହୁତ ଆମଠୁ କାହିଁ କେତେ ଆଗରେ ସେ ଆମକୁ ଏବେ ଅନୁକରଣ କରିବା ଆରମ୍ଭ କଲେଣି। ଯେମିତି କିି ଆମର ବେଦ, ଉପନିଷେଦ ଆମେ ହିନ୍ଦୁମାନେ ଯେତିକି ନ ପଢୁଛନ୍ତି ସେମାନେ ବହୁତ ଗୀତା ପ୍ରେମୀ, ବହୁତ ଦେଖିବ ବାହାର ଦେଶରେ ବହୁତ ପଢୁଛନ୍ତି ସେଗୁଡା। କାରଣ ସେମାନେ ମହତ୍ତ୍ୱ ବୁଝିଲେଣି। ଆଉ ଏବେ ସେମାନେ ହିଁ ଶାଢୀ ଆମ ଓଡିଆ କଲଚରକୁ ସେମାନେ ଆପଣେଇ ଗଲେଣି। ଶାଢୀ ପିନ୍ଧୁ ଚନ୍ତି। କିନ୍ତୁ ଆମେ କଣ କରୁଛୁ ଆମେ ତାଙ୍କର ଜିନ୍ସ, ଆମେ ତାଙ୍କର ସବୁ ଯେମିତି ସାର୍ଟ ହେରିକା
ହଁ।
ଆମେ ପିନ୍ଧୁଚୁ ହଁ। ନିଜର
ସେମାନେ ଆମକୁ ଅନୁକରଣ କରୁଛନ୍ତି ଆମେ ତାଙ୍କୁ କରୁଛନ୍ତି।
ହୁଁ। ଆଉ ଏଇଟା ତ ମଣିଷର ସ୍ୱଭାବ ଆଉ। କିଛି ଶିଖିବା, ନୂଆ ଜିନିଷ
ହଁ। କିଛି ଶିଖିବା, କିଛି ଶିଖେଇବା
ହଁ।
ହଁ ତମୁକୁ ସବୁଠୁ କୋଉ ପିଠା ଭଲ ଲାଗେ?
ମତେ ସବୁଠୁ, ମତେ ତ ସବୁ ପିଠା ଭଲ ଲାଗେ। କିନ୍ତୁ ସେଇ ମଧ୍ୟରୁ ପୋଡ ପିଠା ହେଲା ଆଉ ଆରିସା ପିଠା ହେଲା ମୋର ଅତି ପ୍ରିୟ।
ହୁଁ, ଆଚ୍ଛା।
ହୁଁ। ଆଉ ଚକୁଳି ପିଠା ତ ଭଲ ଲାଗେ। ସାଧାରଣତଃ ଅଷ୍ଟମୀ ଆମର ସେମି କହନ୍ତି, ଉମ୍ ତାମାନେ ସମସ୍ତେ ନୂଆ ଡ୍ରେସ ପିନ୍ଧିବେ ଘରର ବଡ ଯୋଉମାନେ ଥାଆନ୍ତି ଛୁଆ, ତ ସେଇଥିରେ ତ ଉମ୍ ପ୍ରାୟ ହୁଏ। ସମସ୍ତଙ୍କ ଘରେ ଘରେ ଚକୁଳି ପିଠା ହୁଏ ଆଉ ମଣ୍ଡା ପିଠା, ଆରିସା ପିଠା, ଯାହା ହବା କଥା ହୁଏ। କିନ୍ତୁ ଚକୁ
ଇ ଏଣ୍ଡୁରିଟା ମେନ ହୁଏ ହଁ ତ ଏଣ୍ଡୁରି ପିଠାଟା ଏଥିରେ ତ ମେନ୍। ମୋ ପାଇଁ
ଏଣ୍ଡୁରିଟା ହୁଏ କଦଳୀ ଯୋଉ ସରି ହଳଦୀ ପତ୍ରରେ ଆଉ, ଯୋଉଠି ନ ମିଳେ କଦଳୀ ପତ୍ର ଇଏରେ ବି କରିଦିଅନ୍ତି କିନ୍ତୁ ସେତେବେଳେ ମିଳିଯାଏ। ପାଖାପାଖି। ଶୀତଦିନ ପ୍ରାୟ ଶୀତଦିନର ହୁଁ। ଆଉ ଆମର ସେଟା ବି ବହୁତ ସ୍ଵାଦ ଲାଗେ, ସେଇ ପତ୍ରଟା ପାଇଁ ସେଟା ବହୁତ ସୁଆଦ ଲାଗେ। ଯୋଉ ବାସ୍ନା ଲାଗେ ଯୋଉ ବହୁତ ସୁନ୍ଦର ଲାଗେ ସେଟା। ଉଁ ଆଃ। କହୁ କହୁକା ମୋର ଖାଇବାକୁ ଇଚ୍ଛା ହେଲାଣି। ତା ଭିତରେ ସେଇ ସୁଜି ପଡ଼ିଥାଏ ଆଉ ବିରି ପଡିଥାଏ, ଅରୁଆ ଚାଉଳ ଯୋଉ ସେଗୁଡା ସବୁ ପଡିକି, ହୁଁ ହୁଁ। ପଡିକି ତାର ଉମ୍ ପୁରା ପିଓରି ହେଇଯାଇଥାଏ, ବାଟିକି ଶିଳ ବଟା ହଉ ନହେନେ ଗ୍ରାଇଣ୍ଡର ଜାରରେ ହଉ ଶିଳ ବଟାଟା ହେଲେ ଅ
ଶିଳରେ ବାଟୁଚନ୍ତି?
ଆମର କିନ୍ତୁ ବଟାଯାଏ। କାରଣ ଆମର ଅଛି ନା ହୁଁ। ତ ସେଇଥିରେ ବଟ୍ ବାଟ୍ ଟିକି, ତାକୁ ବି ପୁ ଉମ୍ ଯୋଉ ରଖିଥାନ୍ତି ହଳଦୀ ପତ୍ରକୁ ଶୁଖେଇକି, ତାକୁ ଟିକେ ଧୋଇକି କି, ନହେଲେ ତେଲ ଟିକେ ଉପରେ ଲଗେଇକି, ତାପରେ ଗୋଟେ ଆଣ ଦେଲା ପରେ ସେଥିରୁ, ତାପରେ ମଝିରେ ପୁର ଦିଆଯାଏ। ନଡିଆ, କାଜୁ, ଯାହାବି ତମେ ରଖିଥିବ ଗୁଡ ମି
ଯିଏ ଯାହା ପୁର ଦେଇପାରିବେ କିଏ ଛେନା ପୁର ଦିଅନ୍ତି କିଏ ନଡିଆ ପୁର ଦିଅନ୍ତି।
ମୋର ଛେନା ଟା ବହୁତ ପ୍ରିୟ ମାନେ ଛେନା ପୁରର ଯେକୌଣସି ପିଠା ହଉ ମିଠା ହଉ ମୋର ଅତି ପ୍ରିୟ ହୁଁ। ଆଉ ହେଲା ସେଥିପାଇଁ ମୋ ମା ଯେକୌଣସି ପିଠାରେ ଆଗେ ଛେନାଟା ଉ ପକେଇଥିବେ। କ୍ଷ।
ଆଛା
ଆଉ ତା ଭିତରେ ପୁର ଦେଇକି ତାପରେ ଆଉ ଗୋଟେ ଆଣ ଦେଇକି ଏମିତି କରିକି ତାକୁ ସିଝେଇ ଦିଅନ୍ତି। ତାପରେ ତାର ସ୍ୱାଦ ତ କହିଲେ ନ ସରେ ଆଉ
ହଁ।
ହୁଁ ଆଉ ଯେତେବେଳେ ସରି ଯାଇଥାଏ ଘରୁ ପିଠା ହଉ ପିଠା ଯେକୌଣସି ପିଠା ହଉ ସେତେବେଳେ ଭାରି ମନଟା ଦୁଃଖ ହୁଏ। ଆଉ ଖାଉ ଖାଉ ତ ସବୁ ଖାଇଦିଅନ୍ତି ଆଉ ରଖି ହୁଏନି। ଦି
କିନ୍ତୁ ଫୁଣି ସେଦିନ ମାନେ ଖାଇସାରିଲା ପରେ ତାପରଦିନ ଇଚ୍ଛା ଥିବ ଆଉ ଟିକେ
ହଁ କିନ୍ତୁ ସେତେବେଳେ ସମ୍ଭବ ହୁଏନି। ପୁଣି ମାକୁ ମୁଁ କୁହେ ଯେ ତୁ ମତେ ଟିକେ ସେ ଅଧିକ ଭଲ ପାଏ ଆଉ ସେ ତାପରେ ଦି ତିନି ଦିନ ପରେ ପୁଣି କରିଦିଏ। ଆମର ଯାହା ହୁଏ ଘରେ ପ୍ରାୟ ବୋହୁତ ବୋହୁତ ହୁଏ ମାନେ ସମସ୍ତେ ଖାଆନ୍ତି ଭଲସେ ଖାଆନ୍ତି ଚାରି ଜଣ ଘରେ ଲୋକ। ତଥାପି ବହୁତ ବହୁତ ହୁଏ ଆଉ ବି ବନ୍ଧୁବାନ୍ଧବ ବି ଆସନ୍ତି ନା ସାଙ୍ଗ ହେରିକା ବି ଆସନ୍ତି ତ ସେଇଥିପାଇଁ ଅଧିକା କରାଯାଏ। ହୁଁ ତାପରେ ପିଇସି ଘରମାନଙ୍କୁ ବି ଦିଆଯାଏ। ଜିଏ ଝିଅ
ପିଠା ତ ମାନେ ଯୋ କୌଣସି ଓଷା ବାର ହଉ ପିଠାଟା ଆଗ ମାନେ ଯାଇଥିବ ବନ୍ଧୁବାନ୍ଧବ ଘରକୁ
ହୁଁ ମିଠା ତ ସାଇଡରେ ରହିବ କିନ୍ତୁ ପିଠାଟା ଯେହେତୁ ଘରର ଆମର ଓଡିଆ ଘରର ପରମ୍ପରା ମୂଳରୁ ରହିଆସଛି
ହଁ କିଛି ଯାଉ ନ ଯାଉ ସୁଜି କାକରାଟା ଆଗେ ଯାଇଥିବ।
ସୁଜି କାକରା ଯିବ ହଁ ସିଏ ତ ମୂଳରୁ ଆମର ବହୁତ ପୁରୁଣା ଖାଦ୍ୟ ସିଏ ଗୋଟେ ସୁଜିକା ରା ତା ପୂର୍ ତାହାର ଆହୁରି ପୂର୍ବ ହଉଛି ଯୋଉ ସିଝା ମଣ୍ଡା
ହଁ।
ହୁଁ ତାକୁ ସିଝନ୍ତି। ମଣ୍ଡା ତାକୁ ଛାଣିଦେଲେ ସେଇଟା କାକେରା ହେଇଯାଏ ଆଉ ଯୋଉଟା ସିଝାନ୍ତି ସେଟାକୁ ମଣ୍ଡା ପିଠା କୁହାଯାଏ।
ନାଇଁ ଖାଇଛ କେବେ ଯୋଉ କାଠି ପିଠା ଖାଇଛ?
ସେଇଟା କଣ?
ଅ କାଠି ଦେଇକି ହୁଁ ହୁଁ କରନ୍ତି ମାନେ କଣ କହିଲ ପାଣି ହାଣ୍ଡି ବସେଇକି କପଡା ବାନ୍ଧି ଦିଅନ୍ତି। ତାପରେ କାଠିରେ ସବୁ ଘର ଘର ହେଇଥିବ।
ନା ଆମ ଆଡେ କେହି କେହି କରନ୍ତିନି ସେମିତି ପିଠା ତମ ଆଡେ କରାଯାଏ କି?
ହଁ ମାନେ ଅଲ୍ପ ବ୍ୟାଟର ଆଗେ ଅ ଅଳ୍ପ ପିଠଉକୁ ଆଗେ ଦେଇ ଦିଅନ୍ତୁ ହଁ ମାନେ କହିଲ କାଠିଟାକୁ ଯେମିତି ଘର କରନ୍ତିନି ସେମିତି ସବୁ ବାନ୍ଧି ନବ ବାନ୍ଧି ନେଇକି ଯେମିତି ଆମର ମଣ୍ଡା ପିଠା ସିଝଉନ୍ତି କପଡା ଦେଇକି ପାଣି ହାଣ୍ଡିରେ ସେମିତି ଦେଇକି ସେଇ କାଠିଟାକୁ ଥୋଇଦବ। ଥୋଇ ସାରିଲା ପରେ ଯୋଉ ବ୍ୟାଟର ହେଇଥିବ ହାଲକା ବ୍ୟାଟର ଦେଇଦବ। ଅଁ ତା ମୋ